ହ୍ୟାଲୋ, ହଁ ହଁ।
ହଁ ମୁଁ କାରିଆ ଆପରୁ କହୁଥିଲି, ହାଲୋ ମୁଁ କାରିଆ ଆପରୁ କହୁଥିଲି। ହଁ।
କିଏ କହୁ
ସେ ପର୍ସନାଲ ଡିଟେଲ୍ସ ତ ଦେଇ ହବନି, ଆମେ ଏମିତି କଥା ହେଇପାରିବା ଦଶ ମିନିଟ୍। ହାଲୋ।
ହଁ କୁହ। କଣ କରୁଚ କଣ? ହଁ।
ହଁ, ମୁଁ ଏବେ ପାଠ ପଢୁଚି, ଆପଣ ଏବେ କଣ ହାଉସୱାଇଫ୍ ନା?
ହଁ ହଁ।
ହଁ ଆପଣ ହାଉସ୍ ୱାଇଫ ନା କଣ କିଛି ମାନେ ଷ୍ଟୁଡେଣ୍ଟ ଆପଣ?
ନା ନା ମୁ ଆଇଫ ଏମିତି। ହୁଁ ଆଉ।
ଆଉ ତ କଣ ଭଲ ଲାଗୁଥିବ? ଆଛା ଦିଦି ଆପଣଙ୍କର ମାନେ ଥ୍ରୁ ହ୍ୟାଲୋ। ଆଜ୍ଞା ଆଜ୍ଞା।
ଶୁଭୁଚି ନା?
ଆଜ୍ଞା ଶୁଭୁଚି ଆଜ୍ଞା ଆଜ୍ଞା, କଲ ଡିସ୍କନେଟ ହେଇ ଯାଉଚି କି?
ହଁ ପା ଏଇ ନେଟ ପ୍ରୋବେଲମ ବା ହ୍ୟାଲୋ ହଁ ହଁ ଏଇ ନେଟୱର୍କ ଇସୁ ଜ ହଁ ନେଟୱର୍କ ଟିକେ ପାଉନାହି ତ ସେଇଥିପାଇଁ ଏମିତି ହୋଉଚି। କଣ ଖାଇଛି ଆଜି?
ହଁ। ରଜ ତ ଥିଲା ନା ତ ପିଠା ଖାଇଚୁ। ସବୁ ପିଠା ମିଠା ଏମତି।
ହଁ ଆଉ ପାଠ ପଢା କେମିତି? ତି ଚାଲିଚି। ହଁ ଆମେ ସେ ପିଠା ଆଜି ତିଆରି ହେଇଥିଲା ଜଣେ ମୋ ନଣନ୍ଦ କଲେ ତ ତାଙ୍କ ନେଇକ ଆସିଥିଲେ ତ ଏ ଗଲେ ଆଜି ତାଙ୍କ ନାଇ ପିଠା ହେଇଥିଲା ସେ। ହୁଁଉ ସେ ପିଠା ଖାଇକି ଗଲେ ନେଇକି ଗଲେ ତ ସେ ହେଇଥିଲା ଖାଇଛନ୍ତି ଟିକେ ହୁଁଉଁ ଆଉ?
ହଁ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି, ଆଉ ତମ ଦେହ?
ହଁ ମୁଁ ବି ଭଲ ଅଛି। ଧନ୍ୟବାଦ ରଜ ଭଲସେ ଏନଜୟ କଲେ?
ହୋଉ ଛୁଆଙ୍କ କତିରେ ତ ଯୋଉ ଏଞଜୟ ଆଉ ମଜା ଆଉ। ଛୁଆଙ୍କୁ ତ ସମ୍ଭାଳି ହୋଉନି, ଯାହା ବସେଇ ଉଠେଇ ଦୋଉଚନ୍ତି ନା ସେମାନେ, ଆ ରଜ ବୁଲିତେ ତ ଦୂରେ।
ଓ ଆପଣଙ୍କର କା ତୋ ପୁଅ ଝିଅ କେତେ ଜଣ?
ନାମ ଗୋଟେ ଝିଅଟେ।
ହୁଁ ନା ଛୋଟ ଏଇ ହେଲାଣି ସାତ ବର୍ଷର ଦ୍ଵିତୀୟ କ୍ଲାସ ପଡିଲାଣି।
ଆଜ୍ଞା।
ଦ୍ୱିତୀୟ କ୍ଲାସ। ଆମ ସାନର ତାର ହଁ ହଁ ସେ ପାଠ ପଢୁଚି ପା। ସ୍କୁଲ ରୁ ନା ଦି ମାସ ହେଲାଣି ଛୁଟି ହେଲାଣି। ଆ ଖୋଲା
ହଁ ହଁ ହଁ ହଁ ଏବେ ଟିକେ ବଢିଚି ଛୁଟି କୋଡିଏ ତାରିକ ପର୍ଯ୍ୟନ୍ତ। ଖରା ଛୁଟି ପାଇଁକି।
ହଁ ପା ଏଇ ଗରମ, ବେଶୀ ଏ ମଣିଷକୁ ଗରମ ଟା ଖାଇଯାଉଚି। ଗରମ ଯୋରେ ହୋଉନେଇଁ ନା? ପ୍ରବଳ ହୋଉଚି ପା।
ବର୍ଷା ବି ହୋଉନି ତ ବୋହୁତ ଜୋରେ ହୋଉଚି।
ଆଉ କଅ କରିବୁ
ହଁ ସେମତି, ସେଥିପାଇଁ ବି ଛୁଟି। ବି ବଢ଼େଇଚି ଛୁଆଙ୍କର କୋଡିଏ ତାରିଖ ପର୍ଯ୍ୟନ୍ତ।
ହଁଅ।
ହେଲା? ହୁଁ।
ଆଉ।
ଗରମ ଏ ବର୍ଷ କମ୍ କମ ହବ ବୋଲି ଭାବୁ ଦିନେ କେମିତି ଜୋର ଗରମ ହଉ
ନା ଲୋ କମ ହବ କାଳେ ଗରମ ଆଉ ଗରମ କମ ହବ ନା।
ଗରମ ବୋହୁତ ଜୋର ହୋଉଚି ତ ହୁଁ । ଆଉ ଆପଣ କଣ ଖାଇଛନ୍ତି?
ସେଇଦ ଆମେ ଉଠିଲୁ ସେ ଗଲେ ସେଇ ରୋଷେ ରୋଷେଇ ବି ସରି ସରିଗଲାଣି ଖାଇନୁ କିଛି ଖାଇମି ଯାହା ଆଉ।
ହଁ ନ କେତେବେଳକୁ ଖାଇକି ଶୋଇ ପଡୁଚନ୍ତି?
ନା ଛୁଆ ଦିଟା ଆମର ଖାଇବେ ସେ ଆମ ସାନର ତାର ପୁଅଟେ ହଁ ସେ ଖାଇବେ ଛୁଆପିଲା ଖାଇବେ ଆମେ ବାପା ଖାଇବେ ଆମେ ବୋଉ ହେରିକା ସବୁ ସାଙ୍ଗ ହେଇକି ଏକାଥର ଖାଇବୁ ଆଉ ଛୁଆ ନ ଖାଇଲା ପର୍ଯ୍ୟନ୍ତ ଆମେ ଆଉ ଖାଇପାରିବୁ ନା ତାଙ୍କ ଆ ଖାଇବାକୁ ଦମୁ ତାଙ୍କେ ଶୋଇବେ
ଆଜି ନନଭେଜ ହଉଥିବ?
ହଁ ଆଜି ବାର ଅଛି ରବି ରଜରେ କେହି ଖାଇନାହାଁନ୍ତି ବାର ପଡ଼ିଲାନି । ଆଉ ଆଜି ସବୁ ହଁ । ଆମର ମାଛ ଛ ରଖିଥିଲି। ମାଛ ତରକାରୀ କରି ଥିନୁ ତମେ ଆଜି କଣ ଖାଇଛ? ନା ଭଲ ଲାଗେ ନେଇ ଯେ ଯୋଉ କଣ କି
ସବୁ ଭଲ ଲାଗେ ଚିକେନ ଖାଇଥିଲେ ସେମାନେ ସମସ୍ତେ ସଣ୍ଡେ ଦିନ ଆଉ
ହଁ ନାଇଁ ମାନେ ମାଛ ଟା ମତେ ବି ପସନ୍ଦ।
ହୁଁ। ମାଛଛ ସେଇ ରଖିଦେଇଥିଲୁ ଖାଇ ଦେଇେଇଥିଲି ସମସ୍ତେ ଚିକେନ ବି କି ଏତେ ଖାଉଛି କି ଆମର ତ ସେ ଖା ଖାଆନ୍ତିିନ ଚିକେ ଖାଲି
ନାଇଁ ରଜପୁର ଆଜି ବାର ଆସିଲା ନା ଫାଇ
ଆଛ ଗା ଦିନିଣ୍ଡଣ୍ଡା କ ଖାନ୍ତିି ମଟନ୍ ଖାଦନି ଦେସି ଚିକନ ବି ଖାନ୍ତିି। କୌଣସି ଜିନିଷ ଆଉ ଖାଆନ୍ତିୁନି ଆ ଚିକେନ ତିନି ପିସ୍ ଖାଇବେ ବାସ୍
ହଁ।
ହୁଁ।
ଆଉ ତମେ ପାଠ ପଢୁଛ କଠି କ କଣ ହ୍ୟାଲୋ।
ମୁଁ ଏବେ ସେଠି କରୁଛି। ସେପି ଆଜ୍ଞା। ହ୍ୟାଲୋ। ହ୍ୟାଲୋ। ହଁ ଶୁୁଛି ଭୁଛି।
ଆଉ ବାପ ମା ସମସ୍ତେ ଭଲ ଅଛନ୍ତି?
ହଁ, ହଁ।
ସେଠି ଆଚ୍ଛା, ଆଚ୍ଛା, ହୁଁ। ହଁ ହ୍ୟାଲୋ ଶୁଭୁଛି ନା ଏଇଟି ଟିକେ ନେଟୱାର୍କ ଇସ୍ ସୁ ହଉଚି ବୁଲି ଚି
ହଁ ହଁ ଶୁଭିଲା।
ଭଲ ସେ ଶୁଭିଲା ହଁ ତ ନା କଣ କହୁଚନ୍ତି?
ଦେଲୁ ଶୁଭିଲା, କଣ କହୁଚୁ?
ହଁ ମାନେ ବାପା ମା ମା ଆଗେ ଉ ହେଲା ଚନ୍ତି ଆପ ବାପା ମାଙ୍କ ଦେହ
ହ୍ୟାଲୋ। ଦେଇ ଦବ, ହାଲୋ।
ଉଁ, ହଁ ଶୁଭୁଛି ପା, ଶୁଭୁ ନାଇକିି?
ହଁ, ହଁ। ହାଲୋ।
ହଁ ନେ ଟରକ ଆସୁନା
ହଁ ହଁ ନେଟୱାର୍କ ଇସ୍ୟୁ ପାଇଁ।
ଘରେ ଅଛନ୍ତି କି? ହଁ। ଅଁ,
ହଁ ନେଟୱାର୍କ ଅପ୍ ଡାଉନ୍ ହଉଛି ତ ସେଥିଲାଗି।
ଆ,
ହଁ ସେ ପାଗ ଖରାପ ଲାଗି ଟିକେ ନେଟୱାର୍କ ଇସୁ ହଉଛି ଆଉ।
ହୁଁ ପାଉନି ଭଲସେ।
ଆଉ କଣ କୁହ?
ଖାଇବା ହେଇଗଲାଣି?
ହଁ ଖାଇବା ରୁଟି ହେଇ ଟିକ୍ କ୍ଷୀର ଫୁଟେଇ ଦେଇଚୁ, ଯୋଉ ଆଉ ଏଇ ବୁଟ ଆଳୁ ତରକାରୀ କରି ଚାଇ ଖାଇବେ ନା ପିଠା ଅଛି ଖାଇବେ ଆଉ।
ଥିଲେ।
ସକାଳେ ଖାଇଦେଲେ ରାତିରେ ଆଉ ଆଇଁଷ ଖାଇବେ ନା।
ଦିନରେ ଖାଇବେ ରାତିରେ ଆମର ରୁଟି ତ ରୁଟିରେ ଆଉ ଆଇଁଷ ଖାଇହବ କି? ହଁ ନା ଗୋଟେରେ ଆମେ ସକାଳୁ ଯିଏ ପଖାଳ ଖାଇଥିଲା ଭଜା ମାଛ ନେଇକି ଖାଇ ଦେଇଥିଲେ ଭଜା ହେଇଥିଲା ଏ ଯୋଉ ଦିଟା ତିନିଟା ବେଳେ ଭାତ ଖାଇଲେ ଗରମ ଭାତ ତରକାରୀ ଆମ ବାପା ତ ସୁଧୁ ଆଈଷ ଖାଆନ୍ତି। ଦିନି ତାଙ୍କ ଜାଦା ହୁଏ।
ହଁ। ରାତି ମାଛ ଖାଇବା ବି ଭଲ ନୁହେଁ କଣ୍ଟା ଲାଗିବ।
କଣ୍ଟା ନ ଅତି ଆଇଁଷ ଖାଏନି ସେଇ ମାନେ ସେଇ ଗ୍ୟାସ ଟାଇମ ଦବନି ହଜମ ହବ ବନି ସହଜ ତ ଲୋକମାନାନଙ୍କର ବହୁତ ଗ୍ୟାସ। ଚି
ହୁଁ।
ଆଉ ଆଉ କଣ କୁହନ୍ତୁ।
ନାଇଁ ନେଟୱାର ଇସୁ ପାଇଁ କିଛି ଶବୁନି।
ମିିଲୁ ମିିଲୁ ବାହାରି ଗଲାଣି।